ହୁଁ।
ମାଡ଼ାମ୍ ନମସ୍କାର।
ନମସ୍କାର ଭଲ ଅଛନ୍ତି?
ଭଲ ଅଛି ଆପଣ କେମିତି ଅଛନ୍ତି?
ହଁ ମୁଁ ଭଲ ଅଛି ଏପଟେ ତ ଆମର ଏତେ ଖରା ମାଡାମ୍ କୁହନ ନାହି ଯେ ମାନେ ବହୁତ ଖରା ହଁ ବହୁତ ବହୁତ ପ୍ରବଳ। ହଁ ଏବେ ଯାଇ ବି ତ ପୁରା ଖରା ହଉଛି ଆଉ କାହିଁ ଖରା ଯାଇନି ହେଲେ ଆଉ ବର୍ଷା ହବ ବର୍ଷା ହବ କହିକି ଆମେ ଅପେକ୍ଷା କରିକି କିନ୍ତୁ ବର୍ଷା ହେବାର ତ ପଟେ ଟିକେ ବି ବାସ୍ନା ନାହିଁ କି ବର୍ଷା ହବାର ଟିକେ ବି ଏପଟେ ପାଣି ଝରିବାର ବି। ନାଇ,
ଆଛା, ହଁ ଆମ ଏପଟେ କିନ୍ତୁ ଟିକେ ସେମିତି ମାନେ ଖରା ବର୍ଷା ମିଶାମିଶି। ସେ ପାଗ ଅଛି ଯେ ଟିକେ ଖରା ହେଇଯାଉଛି କେତେବେଳେ ଟିକେ ମେଘୁଆ ପାଗ କରିଦେଉଛି କେତେବେଳେ ହେଲେ ବି। ଅଲଗା ବର୍ଷ ଏହି ସମୟ ବଳକୁ ଯଉଭଳିଆ ବର୍ଷା କୁଟୁଥାଏ ରଜ ପରେ ପରେ ଏବେ ସେଇ ଜିନିଷ କାହିଁ ନାହିଁ ପୁଣି ଦେଖ ତ ଦେଖୁ ଦେଖୁ ରଥଯାତ୍ରା ପଳେଇ ଆସିବ। ଏବେ ତ ବର୍ଷା ହେବା କଥା କିନ୍ତୁ ବର୍ଷା ହେଇନି। ସେଇ ଭଳିଆ ବର୍ଷା ହେଇନି।
ଆମେ ତ ଏପଟେ ଯେମିତି ବି ଟିକେ ମାନେ ଟିକେ ଆସକ୍ତି ପାଇକି ହେଲେ ଅଛୁ ଏପଟେ ଆମ। ମୋର ଯୋ ପଶ୍ଚିମ ଓଡିଶା ପଟେ ଯୋ ଯାହା ଖରା କୁହନ୍ତୁ ନାହିଁ ଲୋକମାନେ ତ ପାଣି ପିଇବାକୁ ହେଲେ ପାଉନାହାନ୍ତି ମ୍ୟାଡାମ। ଏତେ ଅବସ୍ତା ଯେ କୁହନ୍ତୁ ନାହିଁ ସବୁ କୂଅଁ ଯାକ ନଳକୂଅ ଯାକ। ଏ ଯୋ ପୋଖରୀ ଯାକ ନଦୀ ଯାକ ସବୁ ଶୁଖି ଯାଉଛି।
ହଁ ପାଣି ନ ମିଳିବା ଖରା ଏତେ ହେବାକୁ ପାଣି ନ ମିିଳିବାକୁ ବହୁତ ଅସୁବିଧା ହୋଇ
ଯ ଦ୍ଵାରା ସବୁ ପଶୁ ପ ପକ୍ଷୀ ମାନେ ସବୁ ମଣିଷ ମାନେ ସବୁ ମାନେ ଜଳ ଅଭାବରୁ ସବୁ ମରି ମରି ଯାଉଛନ୍ତି ନା। ଅ ହ
ହଁ
ସେୟା ପାଇଁ ଆମେ ଟିକେ ଯାଇଥିଲୁ ବିଡ଼ ହଁ।
ଖରା ଛୁଟିଟା ଆପଣଙ୍କ କିପରିି କଟିଲା?
ହଁ ବହୁତ ଭଲ ଭାବରେ କଟିଲା ମାଡାମ ବହୁତ ଏଥର ଖରା ଛୁଟିରେ ଖାଲି ଆମେ ବୁଲିଚୁ। କୁହନ୍ତୁ ନାଇଁ ଖରାକୁ ହଁ ଖରା କୁ କୁହନ୍ତୁ ନାଇଁ ଆମର ଏପଟେ କଣ କହିବେ ଜିରାଙ୍ଗ ଜାଣିଛନ୍ତି?
ହଁ ହଁ ଏଇ ଯଉ ଆମର ଗଜପତି ଡିଷ୍ଟିକ୍ ରେ।
ଆମେ ଯାଇଥିଲୁ ସବୁ ବୁଲିବା ପାଇଁ ମୋ ମାଉସୀ ମାନେ ରହୁଛନ୍ତି ନା ସେପଟେ। ଆମେ ସେପଟେ ଯାଇ ଥିଲୁ ଗୋଟେ ରହିଲୁ ଗୋଟେ ଦଶ ଦଶ ପନ୍ଦର ଦିନ ରହିଲୁ। ତାପରେ ଏଇନେ ଆସିଲୁ ଆମେ। ପଟେ ଆମ ଆମ କନ୍ଧମାଳ ଡିଷ୍ଟ। କୁ ଆମେ ଫେରିଲୁ ଯେ ସେପଟର ଅ ମାନେ କ୍ଲାଇମେଟ ଏପଟର କ୍ଲାଇମେଟ ପାଣିପାଗ ଯାହା ସବୁ ଧରି ନେଲା ପୁରା ଏକାଧରି ପୁରା ଗରମ ଥଣ୍ଡା ହେଇଗଲା।
ଆଚ୍ଛା,
ତାପରେ ଏ ଏପଟେ ଆଉ ଆସିଲା ପରେ ଆମର ଗୋଟେ ସମର ଭକେସନ ରେ ଗୋଟେ ଛୋଟ ଛୋଟ ପିଲା ମାନଙ୍କର ଗୋଟେ କ୍ଲାସ ରୁହେ ସମର ଭକେଶନ।
ଓହୋ,
ତ ଆମର ଚର୍ଚରେ ଚର୍ଚରେ ହୁଏ ସେଇଟା ଦଶ ଦିନ ପାଇଁ। ସେଇଠି ଆଉ ଆମେ ଦଶ ଦିନ ପୁରା ବ୍ୟସ୍ତ ରହିଲୁ ପିଲାମାନଙ୍କ ପାଇଁ ଆଉ ସେଇଠି ପୁରା ହଁ ଛୁଆଙ୍କ କ୍ଲାସ। ପାଇଁ ଆମର ହୁଏ ନା ପୁରା ନର୍ସରୀରୁୁ ପୁରା ଯୋଉମାନେ କି ଇଁ ପ୍ଲସ ଥ୍ରୀ ଫାଇନାଲ ଇଅର ଯାଏ ଏମତି ଗୋଟେ କ୍ଲାସ ରୁହେ ଡିଭାଇଡ ହୁଏ ସବୁ ଗୋଟେ ଏମିତି ଗୋଟେ ଅଠର କୋଡିଏ ଜଣ ପୁରା ଟିଚର ଲୁ କୁହନ୍ତୁ ନାଇଁ ସେଇଠି ଯୋ ଅବସ୍ତା ନା ଛୋଟ ଛୋଟ ପିଲାମାନଙ୍କୁ ପାଠ ପଢେଇକି। ତାଙ୍କୁ ନାଚ ଶିଖେଇକି ଗୀତ ଶିଖେଇକି ସେମାନଙ୍କୁ କିଛି କିଛି ଗଳ୍ପ ପ ଶିଖେଇକି ପୁରା ସେମାନଙ୍କୁ ପୁରା ଶିଖେଇକି ନିଜେ ଆମେ ଲାଷ୍ଟରେ କଣ ପୁରା ଏତେ ଆମ ଦେହ ଖରାପ ହେଇଗଲା ଯେ ମ୍ୟାଡାମ ପୁରା ଝାଡ଼ା ବାନ୍ତି ଜୋର ହେଇଗଲୁ ପୁରା।
ଏମିତି ସବୁ ତାହେଲେ ହେଇଛି ଖରା ଛୁଟିଟା ଟିକେ କିଛି ଭଲ କିଛି ଖରାପ
ହଁ କିନ୍ ହଁ କି କିଛି ଭଲ କିଛି ଖରାପ କିନ୍ତୁ ବହୁତ ଶିଖିବା ବିଷୟ ବି ମିଳିଛି ଆଉ ଛୋଟ ଛୋଟ ପିଲାମାନଙ୍କୁ ଙ୍କ ସହିତ ଆଉ ହୁଁ ଆଉ ଏଇ ଏ ଏ ସ ଉଁ ଏ ଉଁ ଖରା ଛୁଟିରେ ତ ଆମର କଣ ପଣସ ଆମ୍ବ ପୁରା ପାଚିକି ପୁରା ଯୋ ମଜା ଖାଇକି କୁହନ୍ତୁ ନାହିଁ ଯୋଉ ସେ ପଣସ ଆମ୍ବର ଯୋ ମିଠା ଯୋଉ ନିଦ କୁହନ୍ତୁ ନାହିଁ ହେଲେ ଆପଣଙ୍କର ସେପଟେ ପଣସ ଆମ୍ବ ସବୁ ଖାଇଛନ୍ତି
ହଁ ହଁ ଆମର ବି ସେ ଖରା ଛୁଟି ସେମିତି କଟିଛି ସବୁ ଆମ୍ବ ଖାଇ ଖାଇ ଆମ୍ବ ଖଲେ ତ ବହୁତ ବହୁତ ଆମ୍ବ ବାହାରୁ ହେଲା ଆମର ଗ ଘର ଦାଣ୍ଡ ପଟେ ଆମ୍ବ ଗଛ ବାରି ପଟେ ଆମ୍ବ ଗଛ। ଖାଲି ଆମ୍ବ ଖାଇ ଖାଇ ଆମେ ପୁରା ହାଲିଆ ପଣସ ବି ପୁରା ବଡ଼ ବଡ଼ ପଣସ ପଣସ କଞ୍ଚା ପଣସ ତରକାରୀ କରି ଖାଇଲୁ ଏବେ ପାଚିଲା ପଣସ ବି ଖାଉଚୁ ବରା କରି ଖାଉଚୁ
ହେଲେ ଆପଣଙ୍କର ସେପଟେ କଣ ଖଜୁରା କଣ ଖଜୁରା କପଣ
ହଁ ହଁ ଖଜର ପଣସ। ହଜରାପଣସ ବହୁତେ ହଁ ବହୁତ ଟେଷ୍ଟ ଲାଗେ ବହୁତ ମିଠା ଲାଗେ।
ହଁ ପଣସ ଟା ବି ପଣସ ଟା ବି ମାଡାମ୍ ମତେ ପାଚିଲା ପଣ ସତେ ଇଚ୍ଛା ନାହିଁ। ମତେ ଟିକେ କଞ୍ଚା ପଣସ ଟିକେ କଣ ତାର ଯୋଉ ଆଉ ଚିପ୍ସ ବନେଇବେ ନହେଲେ ତ ତାକୁ ଯେମତି ପୁରା କାଞ୍ଜି ଟାଇପ ର ବନେଇବେ ଟିକେ ଭଲ ଲାଗେ ଇଏ ହେଲେ ଆପଣ ଯୋଉ ବରା ବନେଇଲେ କେମିତି ବନେଇଲେ ଟିକେ ମତେ ଟିକେ ପ୍ରୋସେସ ଟିକେ କହିଦେବେ।
ହଁ ମୁଁ କହୁଚି ଆକ୍ଚୁଆଲି ସତ କହିବାକୁ ଗଲେ ମୁଁ ବନେଇନି ମୋ ଶାଶୁ ବନେଇଥିଲେ ବରା ହେଲା କିନ୍ତୁ ମୁଁ ଯାହା ମାନେ ମତେ ମତେ ତ ଏତେ ଆସେନି ମୁଁ ଯାହା ଦେଖିଛି ମୋର ଯାହା ମନେ ଅଛି ମୁଁ କହିଦୋଉଚି ଫାଷ୍ଟ କଣ କଲେ ଏ ଯେଉଁ ପାଚିଲା ପଣସକୁ କାଢ଼ିଲା ବେଳେ ତ ହାତରେ ତେଲ ଲଗେଇ କୋଢ଼ା ହୁଏ ଜାଣି ଥିବେ ସେ କଞ୍ଚାାପଣସ କି ପାଚି ଲା ପଣସ ନହେଲେ ତାର ଅଠା ଲାଗିଯିବ ତା ହାତରେ ତେଲ ଲଗେଇ ଆଉ ତାକୁ ପୁରା କଞ୍ଚା ପଣସ ହେଇଥିଲି ସିନା ପନିକିରେ କାଟିିଥାନ୍ତି ସେ ହାତ ଏମିତି କାଢିଦେଲେ କାଢିଦେଲେ କାଢିକିନା ତାର ସବୁ ମଞ୍ଜି ଗୁଡ଼ାକ କାଢ଼ି କାଢ଼ିକି ସେ ପଣସକୁ ଇଏ କରି ରଖିଲେ। ଆମର ଅଲଗା କରି ରଖିଲେ ତାପରେ ତାକୁ ଗୋଳେଇଲେ ଗୋଳେଇଲେ ଗୋଳେଇଲେ ପୁରା ଯେମିତି ମାନେ ସେ ପଣସଗୁଡ଼ା ପୁରା ହଳଦିଆ ହେଇ ମିଶିଗଲା ଭଳିଆ ହେଲା। ସେମିତି ଗଳେଇଲେ ତାହିଁରେ ଟିକେ ଏ ଯେଉଁ ଆମର ଚାଉଳ ଳ ଚୁନା ଟିକେ ଆଉ ଟିକ ଆମର ସେ କଣ କୋହୁଚନ୍ତି ସୁଜି ଟିକେ ଏମିତି ପକେଇକି ତାକୁ ଆହୁରି ଗୋଳେଇଲେ ଗୋଳେଇଲେ ଗୋଳେଇଲେ ତାପରେ ଏମିତି ଗୋଳା ଗୋଳି କରିସାରି ତାହେରେ ଟିକେ ମାନେ ଚିନି ପକେଇଲେ ପକେଇବେ ନହେଲେ ନାଇଁ ପଣସ ତ ଏମିତିରେ ବି ମି
ମିଠା ହଁ।
ତାପରେ ଯାହାର ଦରକାର ହୁଏ ଚିନି ପଡ଼େ ନହେଲେ ନାହିଁ। ତାପରେ ତ ତାକୁ ସେମିତି ଛାଣିଦେଲେ ଆଉ। ପଣସ ମରା ହେଇଗଲା ତାପରେ ପୁଣି ଆମର କଦଳୀ କଦଳୀ ବି ହେଇଥିଲା ପାଚିଲା କଦଳୀ ପାଚିଲା କଦଳୀ ବରା ବି ଆମର କରାହଇଥିଲା।
ହେଲେ ପାଚିଲା କଦଳୀ କେମ ବରା ତ ମୁଁ ନୂଆରେ ଆଜି ଶୁଣୁଛି ମୁଁ। ଖାଲି କଞ୍ଚା କଦଳୀ ରେ ଏମତି ଚିପ୍ସ କରନ୍ତି କହିକି ଜାଣିଥିଲେ ହେଲେ। ତାର ବି ଟିକେ ରେସିପି ଟା ଟିକେ ବତେଇ ଦେଲେ ଭଲ
ହଁ କଦଳୀ ବରା ରେ ସେମିତି ନୁହେଂ, ତମେ ଯୋଉ ପାଚିଲା କଦଳୀ ଗୁଡାକ। କଣ ହେଲା ପାଚିଲା ବେଳେ ତ ଆମେ ସବୁ ଖାଇଦଉ, କିନ୍ତୁ ଦେଖିବେ ଦିନେ ଦିଟା ଦିନ ଗଲା ପରେ ଯଉ କଳା ହେଇଯାଏ ତାକୁ ଆଉ ସେ ଖାଇବାକୁ। କାହାକୁ ମନ ହୁଏନି ସେ ଭିତରେ ଭଲ ଥାଏ ଟିକେ ସଢିଲା ଭେଳିଆ
ହ
ଭଲ ଥାଏ କିଛି ଖରାପ ହେଇନଥାଏ କିନ୍ତୁ ଆମେ ବାହାରୁ କଳା ଦେଖିକି ଆମକୁ ଖାଇବାକୁ ଭଲ ଲାଗେ ନା। ସେଇଥିପାଇଁ ଆମୁ କଣ କଲୁ ସେ ପାଚିଲା କଦଳୀକୁ ଜଉଁ ପୁରା ଆମର ଗୋଟେ ବାରିରେ ଦ ଖାନ୍ଦି ହବ କଦଳୀ ଥିଲା, ହେଲେ ଏତେ କଦଳୀ। କଦଳୀ ଖାଇ ଖାଇ କେତେ ଖାଇବୁ ଆମେ, ସେଇ ଯଉ ବାକିଥିଲା କଦଳୀ ତାକୁ ଆମେ। ଆମେ କଣ କଲୁ ଯେତିକି ଖାଇଲୁ ଖାଇଲୁ ଯେତିକି ଟିକେ ଟିକେ କଳା ପଡ଼ି ଆସୁଥିଲାଣି ତାକୁ କାଢି କିନା। କଦଳୀ ଚୋପାରୁ କଦଳୀ ସବୁ କାଢ଼ିକି ତାକୁ ଗ୍ରାଇଣ୍ଡିଙ୍ଗ କରିଦେଲୁ, ସେଇ ଗ୍ରାଇଣ୍ଡିଙ୍ଗ କରି। ଦେକି ତ ତାହେଲେ ଟିକେ ଜଷ୍ଟ ଚାଉଳ ଚୁନା ଓଉ ଏଇ ଯେଉଁ ଆମର ଏଇଟା। କଣ କହୁଛନ୍ତି ସୁଜି ଟିକେ, ସୁଜିର ପରିମାଣ ବହୁତ କମ। ରଖିକି ସେମିତି। ତ ଗୋଳେଇ ଦେଲୁ ଆଉ ଟିକେ ଯେହେତୁ। ପଣସଟା ଅଧିକ ମିଠା, କଦଳୀଟା ଟିକଏ ଜଷ୍ଟ କମ୍ ମିଠା ରୁହେ।
ହଁ ହଁ।
ପଣସ ଅପେକ୍ଷା ତେଣୁକରି ଟିକିେ ଚିନି ପକେଇକି ତାହେରେ ଯଦି ଆପଣ ଟିକେ ପାନମହୁରି ପ। ପକାଇବେ ବୋଲା ବାସ୍ନା ତ ପୁରା
ପୁରା ଟେଷ୍ଟି ପୁରା ଲାଗିବ ପୁରା ସ୍ଵାଦିଷ୍ଟ ପୁରା ଲାଗିବ।
ଏମିତି କରିକି, ଏମିତି ଛୋଟ ଛୋଟ କରି ବରା କରିପାରିବେ ନହେଲେ ତାକୁ ଆଉ ଟିକେ। ପାଣିଆ କରିକି ତାକୁ ଯଦି ଆପଣ କଣ କରିବେ ଡୁଆରେ ଏମିତି ତେଲ କ଼େଇ ବସିଥିବ। ତାହେଲେ ଯଦି ଏମିତି ଡୁଆ ରେ ପୁରା ଢାଳି ଢାଳି ଦେବେ ଖାଲି ଢାଳିବେ ତାହେରେ। ଆମେ ଯେମିତି ଚକୁଳି କଲାବେଳେ ଡୁଆରେ ଯେମିତି ପୀଠଉ ନେଇ ପକାଉନୁ ପକଉନୁ ସେମିତି ଖାଲି ତେଲ ରେ ପକେଇ ଦେବେ, ତାପରେ ତାକୁ ବାହାର କରିକି ଚିନି ଟିକେ ଇଏ କରିକି ଯଦି ମାନେ ଆମର କଣ କରୁଥିବେ କହିଲେ ଚିନି ଏଇଟାକୁ ଫା ମାନେ ଗରମ ପାଣିରେ ଆଉ ଗରମ ପାଣିରେ ଚିନି ପକେଇକିନା ବହୁତ ପରିମାଣରେ ଟିକେ ଚିନି। ପକେଇକି ଚିନି ସିରା କରିଦେଇଥିବ ଆଉ ସେଇ ଛଣାଟାକୁ କାଢ଼ିକି ସେ ଚିନି ସିରାରେ ପକେଇଦେଲେ ସେ ମା। ଖୁଆ ବି ହେଇଯିବ।
ହ କଣ କହିଦେଲେ ପୁରା ପୁରା ଖାଇବାକୁ ପୁରା ଇଛା। ଲାଗିଲାଣି ପୁରା ହା ହା ହା। ମାନେ କଦଳୀକୁ ଆମେ ଫିଙ୍ଗି ଦଉଛୁ ନା ହେଲେ ଯାହା ହଉ ଗୋଟେ କଦଳୀରେ ଗୋଟେ। ଏତେ ସୁନ୍ଦର ଗୋଟେ ମାନେ ସ୍ଵାଦିଷ୍ଟ ଗୋଟେ ଜିନିଷ ବନେଇବାଟା ଗୋଟେ।
ଆପଣ ଏମିତି ଛୋଟ ଛୋଟ କରିକି ଯଦି ପକେଇଲେ ସେ ବରା ଭଳିଆ ହେଇଯିବ। ଆଉ ନା ଯଦି ସେମିତି ଡଆରେ ଡାଇରେ ଡାରେକ୍ଟ ପକେଇଦେଲେ ସେ ମାଲପୁଆ ଭଳିଆ ହେଇଯିବ, ବରା ଟା ଆମେ ଡ। ଆରେ ହଁ ଗୋଟେ ବରା ଟା ଆମେ ସିଧାସଳଖ। ଖାଇ ଦେଉଛୁ କିନ୍ତୁ ମାଲପୁଆଟାକୁ ତାପରେ ଟିକିେ ଚିନି ଶିରାରେ। ପକେଇଦେବେ ଆଉ ଚିନିସିରାରେ ପକେଇଦେଈକି ଗୋଟେ ଅଧଘଣ୍ଟା ଘୋଡେଇ ଦେବେ ତାକୁ ତା। କାଢିକି ଖାଇବି ମାଲପୁଆ ତ ବଢିଆ।
ବଢିଆ ମତେ ତ ମାଲପୁଆ ବହୁତ ଟେଷ୍ଟି ଲାଗେ ବହୁତ। ଭଲ ବି ଲାଗେ ହଁ ହଁ ହଁ ମାଲପୁଆ ଟା ଆମେ ଗୋଟେ ଗୋଟେ କିଣିକି ଖାଇଲୁ। ତୋ ପଟେ ଦଶ ଟଙ୍କା ହଉଛି। ବଡ ବଡ ପୁରା ଦଶ ଟଙ୍କା ଲଖା ହଉଛି ଆଉ, ଆମେ ଯଦି ଘରେ ବନେଇବା। ତ ଆମ ଘରେ ତାର କଣ ମାନେ।
ମାନେ ହଁ ଆମେ ସମସ୍ତେ ମାଡାମ୍ ଜାଣିଛନ୍ତି? ଗୋଟେ ଦଶଟା କଦଳୀରେ ଯଦି ଆପଣ ମାଲପୁଆ କରିବେ ମାନେ
କୋଡିଏ ଟା ହେଲେ ଲୋକମାନେ ମାନେ ମାର୍କେଟ ବଜାରରେ ଯୋଉ କାରିଗର ମାନେ ଦୋକାନୀ ମାନେ କେତେ ସେମାନେ ଲାଭ ପାଉନାହାନ୍ତି।
ଲାଭ ପାଉଛନ୍ତି ନା ଦେଖୁନାହାନ୍ତି ଦଶଟା କଦଳୀକୁ ମାନେ ଆମର ସିନା ବାରି ପଟେଥିଲା ଯିଏ କିଣିକି ଆଣିବ ଗୋଟାଏ ଗୋଟେଏ ପାଞ୍ଚ ଟଙ୍କା ହେଲା। ହେଲେ ପଚାଶ ଟଙ୍କାର କଦଳୀ କିଣିକି ଆଣିବ, ପଚାଶ ଟଙ୍କାର କଦଳୀ କିଣିକି ଆଣିକି ଅଲଗା ଜିନିଷ ବି ଧରନ୍ତୁ ମାନେ ପଚାଶ ଟଙ୍କାରୁ ଧରନ୍ତୁ ଅଲଗା ଜିନିଷ ଅ ଚିନି ପିନି ଅଲଗା ସବୁ ଜିନିଷ ବି ପଚାଶ ଟଙ୍କାରେ ଧରନ୍ତୁ। କହିଲେ ଏତେ ସବୁ କରିକିନା ସେ ଟୋଟାଲ ଆପଣ ଦୁଇଶହ ଟଙ୍କା
ଆଛା।
ହଁ ଖାଇପାରିବେ।
ହଁ ପୁରା ଯଦି ଫ୍ୟାମିଲି ପୁରା ଜଏଣ୍ଟ ଫ୍ୟାମିଲି ହେଇଥିବେ ତ କେତେ ଭଲ ଆପଣ ଆଉ କେ କେତେ ଯାଇକି ଆମେ ଆଉ ସେ ମାର୍କେଟ ରୁ କିଣି କିଣି ଆଣିବା ଆଉ ଘରେ ଟିକେ କଷ୍ଟ ହବ କିନ୍ତୁ ବନେଇବା ସ୍ଵାଦିଷ୍ଟ ଖାଦ୍ୟ ଖାଇବା। ସୁଷମ ଖାଦ୍ୟ ଖାଇବା।
ଖାଇବା ପୁଣି ବାହାରେ ଯେଉ ଛାଣୁଛନ୍ତି ସେ ତ ପୁଣି ତେଲରେ ଛାଣୁଛନ୍ତି। କି ନା ମାନେ ସେଇ ସେଇ ତେଲର ଛାଣୁଛନ୍ତି ହଁ।
ଆଉ ଯୋଉ ଆଉ ଭଲ ବି କଣ ସେମାନେ ଭଲ ସଫାସୁତୁରା ରେ ବି ରହୁନାହାନ୍ତି, ମନ ଇଚ୍ଛା ଛାଣି ଦଉଛନ୍ତି ମଶା ମାଛି। ଯାକ ଯାଇକି ବସୁଛନ୍ତି।
ହଁ ସେଇଆ।
ସଫାରେ ପୁରା ସୁସ୍ଥ ସବଳ ରହିଯିବା କେତେ ଭଲ। ବହୁତ ବଢିଆ ବିଷୟ କହିଲେ। ଏତେ ସୁନ୍ଦର ବିଷୟ ମାନେ ଏଇଟା ମୁଁ ଜାଣି ହିଁ ନଥିଲି ମୁଁ। ହଁ ବହୁତ ବଢିଆ ମାଡାମ୍ ବହୁତ ମୁଁ ବି କରିବି। ମାନେ ଶୁଣିକି ଶୁଣିକି ଯଦି ଏତେ ଇଏ ଲାଗିଲା ବନେଇକି ଖାଇଲି କେତେ ଟେଷ୍ଟି।
ହଁ ହଁ ହଁ ବନେଇବେ ଦେଖିବେ ଆଉ ବହୁତ ଭଲ ଲାଗିବ ଆଉ।
ହଁ ହଁ ହଉ ମ୍ୟାଡାମ ହଉ ହଉ ମ୍ୟାଡାାମ ହଁ ହଁ।